ହଁ ହାଲୋ
ହଁ ଗୁଡ଼୍ ଇଭିନିଙ୍ଗ୍।
ହଁ ଶୁଭ ସନ୍ଧ୍ୟା।
ହଁ କଣ ଖବର କଣ କରୁଛ?
ଭାଇ କଣ ଖବର ମୋର ତ ଭଲ ଭାଇ ତମେ କେମିତି ଅଛ କୁହ? ମୁଁ ତ ବହୁତ୍ ଭଲ ଅଛି।
ଆଛା ଆଉ।
ଦେହ ପା ଭାଇ ଭଲ ଅଛି ତ?
ହଁ ଉ ଦେହ ଭଲ ଅଛି।
ଆଉ ଆଜି କୁଆଡେ ବୁଲିବାକୁ ଯାଇନା କି ଶନି ରବି ଛୁଟି ଅଛି ନା ତ ତମେ ନିହାତି ବୁଲିବାକୁ ଯାଇଥିବ। କୋଉ ଜାଗାକୁ ଯାଇଥିଲ।
ମୁଁ ଯାଇଥିଲି ନଈପଟାକୁ ଯାଇଥିଲି ନଈପଟାକୁ ଆସିକି ସେଇଠି ଆମର କୂଅ ଖୋଳା ହେଉଥିଲା। ଆଉ ସେଇଠି ସବୁ ଲୋକ ଆସିଥିଲେ ଆମର ଠିକ୍ ଦେଖୁଥିଲେ ସେଇଠି ଠିଆ ହେଇଥିଲୁ କୂଅ ଭିତରୁ ଗୋଟେ ଆଁ ଯୋଉ ଆମର କଇଁଚ ବାହାରିଲା। ସେ କଇଁଚ ଆଣିକି ସବୁ ରଖିକି ସେଇଠି ସବୁ ପିଲାମାନେ ସବୁ ଏ ଦେଖୁଥିଲେ। ଆମେ ସେଇଠି ସବୁ ଦେଖିକି ଏବେ ଆସିଲୁ।
ବହୁତ ଭଲ କଥା ତ ଆମର କିନ୍ତୁ ଇଆଡେ ନଈ ନାହିଁ ନଈ ଅ ଛି ଏ ବହୁତ୍ ଦୂରରେ
କିଏ?
ନଈ ଅଛି କିନ୍ତୁ ବହୁତ୍ ଦୂରରେ।
ଓହଁ ତମ ଘର ପାଖ ତ ସମୁଦ୍ର ଟା ପାଖ ହବ ଆଉ ନା?
ନା ନାଇଁ ସମୁଦ୍ର ଯାଇ କୋଉଠି ଆମେ କୋଉଠି ସମୁଦ୍ର ପାଖରେ ଆମେ ଆମର ଗୋଟେ ପୋଖରୀ ଅଛି ଘର ପାଖରେ ତମେ ସେଇଟାକୁ ସମୁଦ୍ର ଭାବି ଦେଇନ ତ? ସେଇଟା ସମୁଦ୍ର ନୁହବା ସେଟା ପୋଖରୀଟା।
ଆଉ ମୁଁ ସେଇ କଥା ମୁଁ ସେଇ କଥା ଭାବୁଛି ଯେ ଏଟା ସମୁଦ୍ରରେ ଆଉ ଡଙ୍ଗା ଦେଇକି ଲୋକ ସବୁ କୁଆଡ଼େ ଯାଉଛନ୍ତି ମାଛ ଧରିବା ପାଇଁ। ଆ ସେଇଟା ମୁଁ ଭାବିକି କନଫିଉଜ୍ ଥିଲ ମୁଁ ଏବେ ଯାଇକି ଜଣାପଡ଼ି କହିଁକିନା ସେଟା ଢେଉ ଉଠୁଛି ନା ସଫିସିଏଣ୍ଟ୍। ଆଉ ବାଲି ବି ମାଡ଼ିଯାଇଛି ମତେ ସେଟା ସମୁଦ୍ର ଭଳିଆ ଦେଖାଗଲା।
ନାଇଁ ନାଇଁ ସେଇଟା ଆକଚୁଆଲି ତମର ଚଷମା ଲଗେଇକି ନଥିଲ କି? ୱିଦାଆଉଟ୍ ଚଷମା ରେ ଆଇଥିଲ କି ସେଥିପାଇଁ ଜଣା ପଡ଼ି ପଡିଥିବ ବୋଧେ।
ସେଇଆ ଆଉ ମୁଁ ଚଷ ଟାମାଟ ଲଗେଇ ମୁଁ ସେ ଚଶମାଟା ଲଗେଇ ନଥିଲି ବୋଲି। ହଁ ହଁ।
ଆମ ଘର ପାଖରେ ଦେଖିଲି ସୁଇମିଙ୍ଗ ପୁଲଟା। ଆମର ଗୋଟେ ବନେଇଚୁ।
ତମର ବନେଇଛ ସୁଇମିଙ୍ଗପୁଲ୍।
ହଁ ସେଠି ଶୁଇମିଙ୍ଗପୁଲ୍ ଆମ ଗାଁଟା ସାରା ଲୋକ ଆସିକି ସେଠି ଗାଧଉଛନ୍ତି।
ଆରେ ଆରେ ଆରେ ଆମର ଏଠି ସୁଇମିଂ ପୁଲ୍
ଆସିକି ଗାଧେଇ ପାରିବ କିନ୍ତୁ ତମକୁ ବା ଫ୍ରି ଅଫ୍ କଷ୍ଟରେ ମୁଁ ଗାଧେଇବା ପାଇଁ ଆଲାଉ କରିପାରିବି।
ମାନେ ତମେ ଆଲାଓ କରିବ ମତେ ଗାଧେଇବା ପାଇଁ।
ୟେସ୍ ସେଇଟା ଆମର ନା ତ ତମକୁ ଫ୍ରି ଅଫ୍ କଷ୍ଟରେ। ତ ମାଗଣାରେ ସେଠି ତମକୁ ଗାଧେଇବାକୁ କହିବେ ନା। ଆଉ ନହେଲେ ସବୁ ଦଶ ଟଙ୍କା ପକେଇକି ଗାଧୋଉଛନ୍ତି।
ହଁ ସେଇଟିକି ସାବୁନ ସାମ୍ପୋ ସୁ ଫେସୱାସ୍ ଏଡ଼ା ସବୁ ତମେ ଦେବ ନା ଆମେ ନେଇକି ଯିବାକୁ ପଡ଼ିବ।
ନା ସେ ହେଇପାରିବନା ସେଟା। ସେଗୁରା ଆମେ କାହିଁ ଦମୁ। ହଁ ତମ ଘରୁ ନେଇକି ଆସିବ ସୁଇମିଂ ପୁଲ ରେ ଗାଧେଇବୁ। ଆଉ ଆମେ କାଇଁ ଦବୁ। ଆମେ ଦେଲେ ପୁଣି ସେଗୁଡା ତମ ତମ ଜିନିଷ ଆମେ କେମିତି ଦବୁ ତମେ ପୁଣି ସେଠୁ ନେଇକି ଆସବ ଆପଣ ସେଗୁଡା ଆମେ କେମିତି ଦେବୁ ତମ ତମେ ଗାମୁଛା ଇ ବ୍ୟବହାର କରିବ କି ଟାଉଏଲ୍ ବ୍ୟବହାର କରିବ ସେଇଟା ମୁଁ ଜାଣିନି ନା। ତ ସେଇଟା ତମ ଉପରେ ନିର୍ଭର କରେ ତମେ କଣ ପିନ୍ଧିବ।
ଆଚ୍ଛା ଆଚ୍ଛା ତାହେଲେ ତମର ସୁଇମିଙ୍ଗପୁଲ ଏଠି ଖୋଲା ହେଇଛି ମାନେ ଇଏରେ ଗୋଟେ ଖୋଲିଦେଇଛ ନାଇଁ। ତ ଭଲ ଇଏ ହଉଥିବ ଆଉ ଏବେ ତ ଗରମ ଦିନ। ଚାଲିଛି ଏବେ ଲୋକ ସବୁ ଆସିକି ଗଧୋଉଥିବେ ବର୍ଷା ଦିନ ଆସିବ ବର୍ଷା ଦିନ ଫୁଲ ହେଇଗଲା ତାପରେ ଲୋକ ଯିବେନି। ଏବେ ଗରମ ଦିନ ସଫିସେଣ୍ଟ ଗାଧୋଉଥିବେ ଆଉ ନା।
ହଁ ସେଠି ସୁଇମିଙ୍ଗ ପୁଲ୍ ଟା ଯେ ଗାଧେଇଯାଉ ରୋଡ ସାଇଡ୍‌ ସେ ଫୁଲ ବିକୁଛି। ସେ ନେଇକି ଯାଉଛନ୍ତି ଘରକୁ।
ଓହୋ ଆଉ ଆଉ କଣ ତମ ଘରେ ସବୁ?
ଆ ଘରେ ସବୁ ବହୁତ ଭଲ ଅଛନ୍ତି ମୁଁ କିନ୍ତୁ ଏତେ ଭଲ ନାହିଁ।
କାଇଁ କଣ ହେଇଛି କି?
ବେପାର ମାନ୍ଦା ଆଜି ଦୋକାନ ବେଶୀ ଭଲ ବେପାର ହେଇନି
ହାଁ ହଁ ତମେ ଗୋଟେ ଦୋକାନ ଖୋଲିଥିଲ ନା ଚା ଦୋକାନ ନା ଜଳଖିଆ ଦୋକାନ ଏମିତି କଣ ଖୋଲିଥିଲ ବା।
ହଁ ମୁଁ ଗୋଟେ ବିଜିନେସ୍ କରୁଛି ଏମିତି ଗୋଟେ ବିଜନେସ୍ ସେ ଯେ ସେ ବିଜିନେସ୍‌ ଟା ଆରମ୍ଭ ଏଇ ପନ୍ଦର ଦିନ ହବ କରିଚି। ଆଉ ଚେଷ୍ଟା କରୁଚି ସମସ୍ତଙ୍କୁ ସେଇଟା ମୋଟିଭେଟ୍ କରିବା ପାଇଁ କିନ୍ତୁ କଣ କରିବି। ଯିଏ ଉଁମ୍। ମାନେ ସହଯୋଗ କରିବା କଥା ସେମାନେ ସହଯୋଗ କଲେ ସିନା ମୁଁ ଆଗକୁ ବଢିବି। ସା ସହଯୋଗ ସହାୟତା ମିଳୁନି ସେଥିପାଇଁ ମୁଁ ଆଗକୁ ବଢି ପାରୁନି ମୋର ଆଜି ବେପାର ପୁରା ମାନ୍ଦା।
ହୁଁ ହୁଁ ଆଜି ବର୍ଷା ହୋଉଥିଲା ଆଉ ସେଇ ପାଇଁ ବେପାର ଟା ମାନ୍ଦା ଅଛି କି ତମର ଆଉ ନା। ନା ନା ଯୋଉ ବର୍ଷା ଦିନରେ ତ ଆଜି ବେଶୀ ବେପାର ହବ।
ଇଆରେ ବେଶୀ ବେ ବେପାର ହବା କଥା କିନ୍ତୁ ଆଜି କାହିଁ ଏତେ ମାନ୍ଦା ହେଇଯାଇଛି ମୁଁ ବୁଝିପାରୁନି। କାଲି ଭଲ ମୁଁ ବେପାର ଟା ଭଲ କରିଥିଲି ଆଜି ଟିକେ ମାନ୍ଦା ଅଛି।
ହଁ କାଲି ବେପାର ଭଲ ହେଇଥିଲା?
ହଁ ଆଜି ଆମର ଦି ଦୁଇଟା ଭଳିଆ କଷ୍ଟମର ଆସିଥିଲେ ବେଶୀ ଆସିନାହାନ୍ତି।
ଦିଇଟା କଷ୍ଟମର ତମେ ତ କଣ ପକୁଡ଼ି କରୁଛ ତମେ ଅଧା ପକୁଡ଼ି ତମେ ଖାଉଛ ତାପରେ ଅଧା ଲୋକ ଗରକି ଖାଉଛନ୍ତି ତମର।
ପକୁଡି ପକୁଡି ମୋ ପେଟକୁ ତ ନିଅଟ ମୁଁ କାକୁ ଦେବି କଣ କରୁଛ।
ମାନେ ତମେ ସେଟା ଏକ୍ଟିଆଲୀ ଦୋକାନ ଟା ଖୋଲିଛ କଣ ପାଇଁ ମାନେ ନିଜେ ଖାଇବା ପାଇଁ ନା ଲୋକ ଖୋଲିଚ।
ନାଁ ସେମିତି କିଛି ନୁହଁ ପକୁଡି ବେପାର କରେ। ଯେତିକି ଲୋକଙ୍କୁ ଦିଏ ତାଠାରୁ ଟିକେ କମ୍ ମୁଁ ନିଜେ ଖାଏ। ହେଲା ଆଉ ଏବେ ଜାଏ ଖାରେ
ହୁଁ କୁଅ।
ଆଉ ଏବେ ତିନିଟା ଅବ୍ କୁ
ଚା ଗୋଟା ପାଞ୍ଚ ଟଙ୍କ ଥିଲା ତମେ ତିନିଟଙ୍କା କରି ଦେଇଚ।
କଣ ପାଇଁ କହିଲ?
କଣ ପାଇଁ?
ତିନ୍ ତିନି ଟଙ୍କା କାଇଁ କରିଚି ଜାଣିଚ?
ମ ନାଲି ଚା ହେଇଥିବ କ୍ଷୀର ପକଉ ନଥିବ ସେଥିରେ କାଁଇ ନାଁ ଖି
ଜମା ନୁହଁ କ୍ଷୀର ଯେତିକି ପାଣି ସେତିକି ମିଶେଇକି ଚା ଟା କରୁଛି।
ଏ ବଗବାନ୍।
ଚା ଟା କରୁଛି ତିନି ଟଙ୍କା ତିନି ଟଙ୍କା ଏଇଥିପାଇଁ କରିଦେଇଚି ଚା ଟା କାହିଁକି ନାଁ ଦି ଦିଟଙ୍କା ରେ ଚକଲେଟ୍ ଦେବି। ଆଉ ଦି ଟଙ୍କାରେ ଯୋଉ ଚକଲେଟ୍ ଦେବି ନା ସେ ଯୋଉ ଦିଟଙ୍କିଆ ଚକଲେଟ୍ ମୁଁ କହୁଛିି ଦେବି ବୋଲି ସେଟା ଆକ୍ଚୁଆଲି ତା ଦାମ୍ ହଉଛି ପଚାଶ ପଇସା। ହେଲା ମୁଁ ତାକୁ କିନ୍ତୁ ଟଙ୍କା ଟେରେ ବିକିବି। ତ ଦି ଟଙ୍କା ଯେତେବେଳେ ତିନି ଟଙ୍କା ସେ ଦବ ତିନି ଟଙ୍କା ତ ସେ ଟଙ୍କା କିଆ ଚ ମୁଁ ନେବିନି ନା। ତା ପାଖରେ ବି ନଥିବ ସେ ପାଞ୍ଚ ଟଙ୍କା ଦବ ମୁଁ ଚକଲେଟ୍ ଦିଟା ବିଦା କରିଦବି ଦେଇ ଦେଇକି ଆଉ ମୋର ଲାଭ ହେଲା ନା ହେଟି।
ଆଚ୍ଛା ତାଲେ ଏମ ଅଧା କ୍ଷୀର ତମେ ଅଧା
ଭାବଚି ବେପାର ଟା ବଢିି ଆଜି ଟେ ଭାରି ମାନ୍ଦା ମ ଭାରି ମନ ଦୁଃଖ ଆଜି ଦିଟା କଷ୍ଟମର ମୋ ହାବୁଡ଼ରେ ପଡ଼ିଛନ୍ତି ବେଶୀ ଆସି ନାହାଁନ୍ତି। ବୋଧେ ଙ୍କ ପ ବର୍ଷା ପାଇଁ ଆସିନାହାନ୍ତି ଆଉ।
ମନ ଦୁଃଖ ମୁଣ୍ଡ ପିଟି ଦଉନ ଟିକେ ସେଇଠି।
ନାଁ ସେମିତି କିଛି କରିବିନି ମୋର ମୁଣ୍ଡ ଟା ପ୍ରତି ଭାରି ଲୋଭ।
କାହିଁକି ମାଛ ମୁଣ୍ଡ ନା କଣ ସେ ମାଛ ମୁଣ୍ଡ ଯେମିତି ଲୋଭ କରନ୍ତି ଖାଇବା ପାଇଁ
ନାଁ ମୋ ମୁଣ୍ଡ ଟା ମୋ ମୁଣ୍ଡ ମାଛ ମୁଣ୍ଡ କାହିଁକି ହବ। ମୋ ମୁଣ୍ଡ ଟା କଣ ମାଛ ଭଳିଆ ଦେଖିବାକୁ ମୁଁ ତ ଗୋଟେ ମଣିଷ ଆଉ ମାଛ କେମିତି ହେବି। ମାଛ ହେଲା ଭଳିଆ ମୁଁ ଦେଖା ଯାଉଛି ମୋର କାତି ଛାଡୁଚି ନାଁ କାତି ନାହିଁ।
ଆରେ ଦିପଟ ସାଇଟରେ ଖାଲି ଗାଲି ଲଗେଇ ଦେଲେ ହେଇଗଲା ମାଛ ମୁଣ୍ଡ ଆଉ କଣ ଅଛି ସେଥିରେ।
ମୋର ଗାଲି କୋଉଠୁ ଆସିବ? ମୁଁ ମାଛ ନୁହଁ ମୁଁ ନୁ ହଁ ଘରେ ସବୁ ଭଲ ଅଛନ୍ତି ଏବେ ଚାଉଳ ଉଁ ମିଳିଥିଲା ନେଇକି ଆଇଲା ଆମ ପୁଅ। ସେ ନେଇକି ଆସିକି ଏବେ କହିଲା ଚା କରିଦେ ଟିକେ ମୁଁ ଚା ଟିକେ କରିକି ଦେଲି ତାକୁ ପିଇବା ପାଇଁ। ସେ ପିଇକି ବହୁତ୍ ଖୁସି ହେଇଗଲା କାରଣ ଚାଟା ଯେତିକି ଭଲ ହେଇଥିଲା। ଆଉ ତାପରେ ବି ମୋର ଯୋଉ ଛୋଟ ଝିଅ ଟା ସିଏ ବି ଆସିଥିଲା ମୋ ପାଖୁକୁ ଆଉ ଆସିକି ଖେଳିଲା ଖେଳିକି କ ହଁ ମ ସେଠି ଚାଳିଶା ବୋଲୁଥିଲା। ଉଁ କଣ ଯାଇଥିଲା ଠାକୁର ଘର ଭିତୁରୁକୁ ହଁ ବହିଟା ଖୋଲିଦେଲା ଚାଳିଶା କମ୍ ପଡିଚି କି ନାହିଁ ପୁଣି ବନ୍ଦ ବାନ୍ଦ କରିକି ଥୋଇ ଦେଇକି କଣ ପୁଣି ବାହାରକୁ ପଳେଇ ଆଇଲା ମୁଁ ବୁଝି ପାଇନେଇ କଣ କରିଥିଲା। ତାପରେ ପୁ ପଳେଇଲା ତଳକୁ ପଳେଇଲା ମୁଁ ଏବେ ଛାତ ଉପରେ ବୁଲୁଚି ଥଣ୍ଡା ପବନ
ହଉ ତାପରେ?
ଆଉ ତମର ଖବର କଣ ତମ ଦେହ ପା ଠିକ୍ ଅଛି ନା ଘରେ କେମିତି ଅଛନ୍ତି? ବାପା, ବୋଉ, ଭାଇ ସମସ୍ତେ କେମିତି ଅଛନ୍ତି ତାଙ୍କର ଦେହ ପା ଠିକ୍ ଲାଗୁଚି କି ନାଇଁ। ଆଉ ମେଡିକାଲ୍ ଯାଇଥିଲେ ନା ନାହିଁ କଣ କୁଅ।
ହଁ ଠିକ୍ ଅଛି ସମସ୍ତଙ୍କ ଦେହ ସମସ୍ତେ ଭଲ ଅଛନ୍ତି।
ହୁଁ।
ହୁଁ ଆଉ?
ଆଉ ଭାଇ ତମେ ବାହାହଉଛ କଉ ଦିନ?
ମୁଁ ବା ବାହାହଉଛି। ମୁଁ ଏଇ ଆଉ କେତେ ଅଠର କୋଡ଼ିଏ ଦିନ୍ ରହିଲା ମୋ ବାହାଘର ହେବା ପାଇଁ ଆଉ। ଭୋଜିକୁ ଡ଼ାକିବି ଆଉ।
ହ
ତମ ଷ୍ଟଲ୍ ଟା ଆଣିକି ଏଇଠି ପକେଇବ ସାଇଟ୍ ରେ। ଚା ଆଉ ସେ ପକୁଡ଼ି ଫକୁଡ଼ି ଷ୍ଟଲ୍ ଟା ପଡ଼ିବ ଆମର ଇଭିନିଂରେ।
ମୁଁ ନିଆତି ତମ ବାହାଘରେ ଗୋଟେ ଷ୍ଟାର୍ଟର ଆଇଟମ ମୁଁ ଏଇ ଆଇଟମ୍ କରିବିନି ମ ଷ୍ଟାର୍ଟର ଆଇଟମ୍ ଚିକେନ୍ ପକଡା ଟିକେ କରିବି। ଆଉ ଯେମିତି ଲୋକମାନେ ଖାଇକି ତମ ବାହାଘର ଜୀବନ ସାରା ମନେ ରଖିବେ। ସେଇଭଳିଆ ଭାବୁଛି।
ଆଚ୍ଛା। ଆଉ ଯୋଉ କର୍ଣ ଚିପ୍ସ ଟା ଟିକେ କରେଇବ ଆଉ ସେ ଚିକେନ ପକଡା ଟା ଟିକେ କରିବ ଆମର ଷ୍ଟାର୍ଟର ଆଇଟମ ରେ ଆଉ ଚିକେନ ପକଡ଼ା ତ କଲ ଆଉ ଚିକେନ ଲବାବଦାର ଟା ଟିକେ କରିବ।
ହଁ ସେ କୁକୁଡ଼ା ଆଇଟମ୍ ଯେତିକ ମୁଁ ସବୁ କରିବି କିଛି ଅସୁବିଧା ନାହିଁ। ହ ମଗେଇବି ତାକୁ ଗୋଟେ ଭଲ ଜାଗାରୁ ମଗେଇବି ହଁ।
ଟିକେ ଫ୍ରାଏ କରିଦେବ ଫ୍ରାଏ କରିଦେଇକି ସେଇଟା ଗୋଟେ ଆଇଟମ୍ ଗୋଟେ କରିବ ଆଉ ଆମ
ଆରେ ଭାଇ ମତେ ଖରାପ ଭାବିବେନି ସ ସତ କହୁଛି ମାନେ ଚିକେନ୍ ର ମୁଁ ସବୁ କିଛି ଦେଇପାରିବି କିନ୍ତୁ ପୋଟ୍ କଲିଜା ମୁଁ ଦେଇପାରିବିନି।
କାଇଁ ପୋର୍ଟ କଲିଜା ତମେ କ ନିଜେ ଖାଇବ?
ସେ ମତେ ତ ନିଅଣ୍ଟ ମୁଁ କଣ କା ଦେବି ଲୋକ ସେ
ତମକୁ ବାହାଘର ରେ କହୁଛି ତମେ ଖାଇବା ପାଇଁ ମୁଁ ତୋଡ଼ି କହୁଛି।
ନା ସେ ଷ୍ଟଲ୍ ପକେଇଲା ବେଳେ ହୁଏତ ପୋର୍ଟ କଲିଜା ପ୍ରତି ମୋର ବହୁତ ୱିକ୍ ନେସ୍ ମୁଁ ହୁଏତ ସବୁ
ନା ନା ମୁଁ ନା ନା ନା ନା ମୁଁ ଏଟା ବାହାଘର ପାଇଁ ବାହାଘର ପାଇଁ ଗୋଟେ ପକେଇବା ପାଇଁ କହୁଛି ଆଉ ମୁଁ ତମ ଖାଇବା ପାଇଁ କେଉଁଠି କହୁଛି ମୁଁ।?
ମତେ ତମେ ମୁଁ ଭାଇ କହିଲି ତମ ପକଡା ଦେମି ତା ମାନେ ତମେ କହିବ ଯଦି ପୋର୍ଟ ତମେ ମତେ କରିବାକୁ। ପୋର୍ଟ ମୋର ଯଉ ଜିନିଷ ଟା ଉଇକ୍ ନେସ୍ ଯଦି ମୁଁ ସେଟା ଖାଇଦେଲି ତମର ପୁଣି ଲସ୍ ହେଇଯିବ ନା? ମୁଁ ସେଇଟା ଭାବିଛି ସେଇଟା ମୁଁ ତମେ ପଇସା ଦବ ମୁଁ କରିବି କିନ୍ତୁ ମୋ ପାଇଁ ଆଉ।
ଆଚ୍ଛା ହଉ ମାନେ ମୁଁ ପଇସାଟା ଦେବି ତମେ କରିବ କିନ୍ତୁ ତମ ପାଇଁ ସେଇଟା କରିବ ଆଉ ନା? ଆଉ ତ ତମେ ସେଟା ଘରେ କରି ଖାଇଦବ ଆଉ ଏଇଟି କା ତମେ ସେଟା ଘରେ କରିକି ତ ଖାଇଦବ ଏଠି କାଇଁକି ଆଣିକି ଆଉ ଷ୍ଟଲ୍ ରେ ପକେଇବ ତମକୁ ଲୋକ ଅନେଇକି ଯିବେ।
ନା ସେମିତି କିଛି ନୁହେଁ ତମେ ଅଜେଇ ଖରାପ ଭାବନି। ମୁଁ ଯେତେବେଳେ ପକଡା ଟା ଦଉଥିବି ତା ଭିତରେ ମୁଁ ଖଣ୍ଡେ ଖଣ୍ଡେ ତଳେ ରଖିକି ସେ କଲିଜା ପୋର୍ଟରୁ ଖାଉଥିବ କାହିଁ କହିଲ ମୁଁ ଏତିି ସମସ୍ତେ ଖାଉଥିବେ ମୁଁ ଗୋଟେ ସେଠି ଠିଆ ହେବିନା ଠିଆ ହେଇକି ଅନେଇବି ନା ସେମିତି ତ ହେଇପା ପାରିବ ନା ମୁଁ ବି ଟିକେ ଖାଇବି ଭାବିଛି ଆଉ।
ନା ନା ନା ତମେ ଏମିତି ଆଁ କ୍ୟାଟରିଙ୍ଗ ଟା କରିବ ମୋର ସେଠୀ ଭୁକଡ କ୍ୟାଟରିଙ୍ଗ ଦରକାର ନାଇଁ।
ବିଶ୍ୱାସ କର ଏବେ ଏତେ ସୁନ୍ଦର ବାସ୍ନା ଆସୁଛି ପକୁଡିର ବାସ୍ନା। ପେଲି ଆଣୁଛି ମୋ ନାକ ପାଖକୁ ମତେ ଇଚ୍ଛା ହଉଛି ଏଗୁଣା ଛାତଉପରୁ ଦୌଡିକି ଯାଇଁକି ଖାଇଦବା ପାଇଁ କାହା ଘରେ ପଶିକି କଣ କରିବି କାହାର ହେଇଛି କେଜାଣି।
ଆଛ। ଆଉ ଆଉ। ଆଉ କଣ ତମର କଣ ହେଇଛି?
ଆଜି ଗୋଟେ କାହାର ପକୁଡି ହେଇଛି ମୁଁ ଚା ତାପରୁ ଶୁଙ୍ଘି ଦୋଉଚି ବଢିଆ ବାସ୍ନା ହୋଉଚି ଟେଷ୍ଟ।
ତମେ ଗୋଟେ କାମକର ସେ ସେ ବାହାରକୁ ବାହାରିକି ଯାଅ ଶୁଙ୍ଗି ଶୁଙ୍ଗି କା ଯାଅ ଯାହା ଘରେ ପକୁଡ଼ି ହେଇଚି ତା ଘରେ ପଶିବ ପକୁଡ଼ି ଖାଇକି ଆସିବ।
ପ୍ରଥମେ କହିବି ମୁଁ ଗୋଟେ ହେଲା ମଣିଷ କୁ
ତମର ଗୋଟେ ଘ୍ରାଣ ଶକ୍ତି ଯୋଉଟା ଘ୍ରାଣ ଶକ୍ତି ଯୋଉଟା ଥାଏ ମାନେ କୁକୁରମାନଙ୍କ ଦେହରେ ତମର ସେଇଟା ଟିକେ ଅଧିକା ଅଛି। ତମକୁ ମାନେ ବାସୁଚି ଭଲ ନାଇଁ ତମକୁ ମାନେ ଦୂର ଦୂର ଜିନିଷଗୁଡା ସବୁ
ମାନେ ବର୍ଷା ପାଗକୁ ତାପରେ ଭାଇ ବିଶ୍ଵାସ କରିବନି ବର୍ଷା ପାଗକୁ ପକୁଡ଼ିଟା ଯୋଉଠି ବି ଛଣା ହୋଉଥୁବ ମତେ ଲାଗୁଚି ହରିପୁର ହାଟ ମା ସରି ଆମର ସେ ଘର ପାଖରେ ଏଁ ହୋଉଚି ଏଁ ମାନେ ମତେ ଏତେ ବା ନା ମାନେ ଘର ପାଖାପାଖି ହୋଉଚି କୋଉଠି ଆଉ ମତେ ଏଠି ଏଠିକି ବୋଲିଲା ମାନେ ମତେ ବାସ୍ନା ହୋଉଛି ଏମତି ଲାଗିଲା।
ହଁ ଯାଅ ପକୁଡିଯାଅ ଭରପୁରୁ ଭରପୁରୁ ପକୁଡି ଖାଇକି ଆସିବ ଯା।
ବା ବୁଝି ତ ଯାଉ